ଏକଠ ହାଲୋ।
ହାଲୋ।
ଭାଇ କଣ କରୁଛନ୍ତି ହଁ ଆପଣଙ୍କ କଥା ଶୁଭୁଚି ଏବେ କୁହନ୍ତୁ?
ହାଲୋ।
ହାଲୋ ହଁ କହୁନୁ୍।
ମୋ କଥା ଶୁଭା ଯାଉଛି ଆ ହାଲୋ ହାଲୋ ନେଟ ବୋଧେ ଭଲରେ ଚାଲୁନି ସେଥିପାଇଁ ଆପଣଙ୍କ କଥା ଶୁଭା ଯାଉନି।
ହଁ ଏବେ ଅ ଆପଣଙ୍କ କଥା ଶୁଭିଲା କୁହନ୍ତୁ ଏବେ ଆପଣ କଣ କରୁଛନ୍ତି?
ବର୍ତ୍ତମାନ ତ ମୁଁ ଘରେ ବସିଥିଲି ଆଉ ଟିକେ କିଛି ସମୟ ପରେ ମୁଁ ଖାଇବାକୁ ଯିବି ଆପଣ କଣ କରୁଛନ୍ତି?
ବର୍ତ୍ତମାନ ମୁଁ ବି ଘରେ ମଧ୍ୟ ବସିଛି।
ଏଇନା ମୁଁ ବି ମଧ୍ୟ ଆଉ ଟିକେ ପରେ ଖାଇବାକୁ ଯାଇଥାନ୍ତି ଆପଣଙ୍କ କଥା ମନ ପଡ଼ିଗଲା ତ ସେଥିପାଇଁ ଆପଣଙ୍କୁ ଫୋନ୍ କରିଦେଇଛି।
ଯାହା ହୋଉ ବୋହୁତ ଭଲ କାମ କଲେ କିଛି ଅସୁବିଧା ନାହିଁ ଆ ଆଉ ଆପଣ କିଛି ବର୍ଷାରେ ବୁଲାବୁଲି କଲେ ଆଜି?
ଆଜ୍ଞା ବର୍ଷା ମଧ୍ୟ ଚାରଟା ବେଳୁ ଛାଡ଼ିଥିଲା ତ ସେଥିପାଇଁ ଆମେ ଯାଇଥିଲୁ ଟିକେ ନଈଠିକି ହଁ ଏଇଠି ବସିଇଥିଲୁ। ଉ ବସ୍ ପୁଣି ସେଇଥିପାଇଁ। ପୁଣି ମୋର ଏକ ସାଙ୍ଗ ସାଙ୍ଗରେ ବୁଲୁଥିଲୁ ହାଲୋ।
ହଉ ତ ଯାହା ହଉ ବୋହୁତ ଭଲ ହଁ ଆପଣଙ୍କୁ ମୋ କଥା ଶୁଭା ଯାଉଛି ତ?
ଆଜ୍ଞା।
ହଁ ମୁଁ ବି ମଧ୍ୟ ସେ ସନ୍ଧ୍ୟାବେଳେ ଟିକେ କ୍ଲିଅର ହେଇଗଲା ପରେ ବିନ୍ଦୁସାଗର ଯାଇଥିଲି ସେଠାରେ ଟିକେ ବସିକି ଆସିଲି। ତାପରେ ଉଁ ଲିଙ୍ଗରାଜ ମନ୍ଦିର ଭିତରକୁ ମଧ୍ୟ ମୁଁ ଯାଇଥିଲି ଠାକୁରଙ୍କୁ ଦର୍ଶନ କରିକି ଆସିଲି। ଆ ସନ୍ଧ୍ୟାବେଳେ ଯେହେତୁ ଟିକେ ବର୍ଷା ଛାଡି଼ଥିଲା ତ ବୁଲାବୁଲି କରିବା ପାଇଁ ଭଲ ଲାଗିଲା ତ ସନ୍ଧ୍ୟାବେଳେ ସେଥିପାଇଁ ଆମେ ଟିକେ ବୁଲାବୁଲି କରିବା ପାଇଁ ଯାଇଥିଲୁ।
ଆଉ ଆଜି ଆପଣଙ୍କର ଦିନଟି କିପରି ଗଲା? ଭଲ ନା ଟିକେ ମଧ୍ୟମ ଧରଣର?
ମଧ୍ୟମ ଧରଣରେ ଯାଇଛି ଏତେ ମଧ୍ୟ ଭଲ ଯାଇନାହିଁ ମୁଁ ବର୍ତ୍ତମାନ ସେଠାରେ ଯାଇଥିଲି ଯୋଉ ବୁଲାବୁଲି କରିବା ପାଇଁ ସେଠାରେ ମଧ୍ୟ ମୋର ଦୁର୍ଘଟଣା ମଧ୍ୟ ହେଇଗଲା ତ ସେଥିପାଇଁ ମୁଁ ଟିକେ ଭଲରେ ଗଲା ନାହିଁ ଆପଣଙ୍କ ପାଖରେ କିଛି ଗୋଟେ ଫୋନ ଅଛି ବୋଧେ ସେଥିପାଇଁ ଟିକେ ଅଲଗା ଅଲଗା ସାଉଣ୍ଡ ହଉଛି ଆପଣ ଟିକେ ସେଥିପ୍ରତି ଧ୍ୟାନ ଦିଅନ୍ତୁ।
ଅବଶ୍ୟ। ସେ ଫୋନ ଜଣେ କରିଥିଲେ ତ ସେଇଥିପାଇଁ ମୁଁ ଅପ୍ ଏ ଫୋନ ଟା ଦେଖିଲି।
ଆଜ୍ଞା ଆଉ ମୁଁ ତ ଆପଣଙ୍କ ଦିନ କେମିତି ଯାଇଛି ଆପଣ ତ କିଛି ଜଣେଇଲେ ନାହିଁ?
ମୋ ଦିନ ବି ମଧ୍ୟ ବୋହୁତ ଭଲ ଯାଇଛି। କା ଆଜି ବର୍ଷା ଟା ହୋଉଥିଲା ବୋଲି ଏତେ ଭଲ ଲାଗିଲା ନାହିଁ। ସେଥିପାଇଁ କାଲିଠୁ ମ-ମତେ ଲାଗୁଛି ଆଶା କରେ ଯେ କାଲିଠୁ ଆଉ ବର୍ଷ
ମୁଁ ମଧ୍ୟ ଖବରରେ ଦୁଃଖ ନି ଖବର କାଗଜରେ ଦେଖୁଥିଲି ଯେ ଆଗାମୀ ଦୁଇ ଦିନ ଧରି ବସ୍ ଆଗ ଆଗାମୀ ଦୁଇ ଦିନ ଧରି ବର୍ଷା ହବାର ଅଛି।
ଯଦି ଏପରି ହୁଏ ତ ଏପରି ବୋହୁତ ପାଣି ଏପଟେ ହେଇଯାଇଥିବ।
ସେୟା ମୁଁ ଆପଣଙ୍କୁ ଜଣୋଉଛି ତ ଆଗାମୀ ଯଦି ଦୁଇ ଦିନି ଧରି ବର୍ଷା ଏହିପରି ଲଗାଣ ବର୍ଷା ଧରି ରହିଲେ ଆଜି ତ ଦିନ ସାରା ମଧ୍ୟ ବର୍ଷା ଛଡିଲା ନାହିଁ ସନ୍ଧ୍ୟାବେଳେ କିଛି ସମୟ ଛାଡିଲା ପୁଣି ପୁନର୍ବାର ଏଇଠି ଆଉଥରେ ପକେଇ ଚାଲିଚି ବର୍ତ୍ତମାନ ବଷ ବନ୍ଦ ବି ହୋଇନାହିଁ ଏଭଳି ଯଦି ଲାଗି ରହିବ ତ ଭୁବନେଶ୍ୱର ବର୍ତ୍ତମାନ ବୁ ପାଣି ରେ ବୁଡିଯିବ ତ ସେଥିପାଇଁ ମୁଁ କୋହୁଥିଲି ଦେଖାଯାଉ ଆଗୁକୁ କଣ ହେଉଛି। ନା ମୁଁ ଆଜି ପାଣିପାଗ ମୋବାଇଲ ଦେଖୁଥିଲି ଯେ କାଲି ଆଉ ଏତେ ବର୍ଷା ନାହିଁ। କାଲି ଆଉ
ର୍ଷା ନାଇଁ ଆପଣ କଁ କୋହୁଚନ୍ତି କାଲି ବର୍ଷା ହେଇପାରିବ।
ପାରିବ। କେଜାଣି ଜଣା ନାହିଁ ମୁଁ ତ ସକାଳେ ଖବରକାଗଜ ରେ ପଢୁଥିଲି ବର୍ଷା ଅଛି ବୋଲି ଆପଣ ପୁଣି କୋହୁଛନ୍ତି ବର୍ଷା ନାହିଁ ବୋଲି ଦେଖ୍ ଖା ଯାଉ ଭଗବାନଙ୍କ ଇଚ୍ଛା ଯାହା ହବ ହବ ଅଔ ଏଥେରେ ଡରିବାରେ କଁ ଅଛି।
ହଁ ଭଗବାନଙ୍କର ଇଚ୍ଛା ଆମ ହାତରେ କଁ କିଛି ଅଛି।
ହଁ ଆପଣ ଯୋଉ କୋହୁଥୁଲେ ସନ୍ଧ୍ୟା ବୋଳେ ଆଜି କେତେଟା କାମ ସାରିଲେ। ଆପ ଆପଣଙ୍କର ଭାଇଙ୍କ ଦେହ ତ ଭଲ ଥିବ ବର୍ତ୍ତମାନ। ହଁ ମୋ ଦେହ ଭାଇଙ୍କ ଦେହ ଭଲ ଅଛି ହାଲକା ଜର ହେଇଯାଇଚି। ଏଇ ତ ଏଇ ଲଗାଣ ବର୍ଷ ଜାରି ରହିଲେ ଟିକେ ଥଣ୍ଡା ଧରି ପକେଇଚି ଆଉ ଯେହେତୁ ସେମାନେ ମେଡିସିନ ଖାଉଛନ୍ତି ତାଙ୍କ ବଡି ଟିକେ ଦୁର୍ବଳ ଅଛି ତ ସେଥିପାଇଁ ସେ ମେ ବର୍ତ୍ତମାନ ଟିକେ ଜର ଜର ଟିକେ ଧରି ପକେଇଚି ସିଏ ବୈଦଙ୍କୁ ଦେଖେଇକି ଔଷଧ ନିଅନ୍ତୁ। ଆପେ ଆପେ ଭଲ ହେଇଯିବ। ଏବେ ବୈଦଙ୍କ ପାଖୁରୁ ଔଷଧ ନେଇକି ଆଇଲି ତ ଏବେ ଔଷ ଦ ଖାଇ ସାରିକି ଏଇନା ଔଷଧ ଖାଇିବ।
ତ ଆଶା କରୁଚି କାଲି ଆଡୁ ତ ଦେହଟା ଭଲ ହେଇଯାଇଥିବ।
ଆଜ୍ଞା କାଲି ଆଡୁକୁ ଭଲ ହେଇଯାଇଥିବ କିନ୍ତ ଜର ତ ଯେତିକି ଦିନ ମୁଁ ଜାଣିଛି ଜର ଦୁଇ ତିନି ଦିନ ରହେ ବେଲି ଦିହରେ। ତ ଦେଖାଯାଉ କାଲି ଆଡିକି ଯଦ ଭଲ ହେଇଥିବ ଭଲ କଥା ନହଲ ନାଇଁ ଦିଇ ତିନି ଦିନ ଭିତରେ ତ ନିଶ୍ଚୟ ଛାଡିଯିବ।
ହଁ ସେୟା ମୁଁ ଆଶା କରୁଚି।
ଆଜ୍ଞା ଆପଣ କିଛି ଖାଇଲେଣି ନା ଖାଇନାହାନ୍ତି।
ନା
ନା ଖାଇନେଇ ଆପଣ ବୋଧେ ଖାଇସାରିଲେଣି। ନାଇଁ ବର୍ତ୍ତମାନ ମୋ ଭାଇ ଜଣେ ରୋଲ୍ ନେଇକି ଆସିଥିଲେ ତ ବାହାରୁ କିଣିକି ତ ମୁଁ ସେଥୁରୁ ଗୋଟିଏ ଖାଇଥିଲି। ଆଉ ରାତିରେ କିଛି ଖାଇନାହିଁ ଯଦି ମତେ ରାତିରେ ଭୋକୋ ଲାଗିବ ତ ମୁଁ ଭାବୁଛି ରାତିରେ ଭାତ ଖାଇଦେବି ବୋଲି।
ଓ ଆପଣ ଭାତ ରାତିରେ ଖାଉଛନ୍ତି।
ମଝିରେ ମଝିରେ କେତୋବୋଳେ ଇଚ୍ଛା ହେଲେ ଖାଇଦିଏ ନହଲେ ସବୁବୋଳେ ତ ମୁଁ ରୁଟି ହି ଖାଏ।
ଆଉ ଆଜି ଆପଣ ବ୍ୟାୟାମ କରିବାକୁ ଯାଇଥିଲେ ନା ନାଇଁ।
ହଁ ବର୍ତମାନ ତ ମୁଁ ବ୍ୟାୟାମ କରିବାକୁ ଯାଇଥିଲି ମୁଁ ଚାର୍ଟା ବୋଳେ ଆଜି ଯାଇଥିଲି ଯେହେତୁ ସକାଳେ ଆଜି ଲଗାଣ ବର୍ଷା ଜନିତ ତ ଲଗାଣ ବର୍ଷା ଲାଗି ରହିଲା ତ ସେଥିପାଇଁ ମୁଁ ଆଜି ଚାରିଟା ବୋଳେ ଯାଇଥିଲି ବ୍ୟାୟାମ କରିବା ପାଇଁ। ଆପଣ ଯିବାକୁ ଇଚ୍ଛୁକ ଅଛନ୍ତି କି।
ହଁ ମୁଁ ବି ମତେ ଜା ଭାବୁଚି ଆପଣ ଯୋଉଠା କି ବ୍ୟାୟାମ କରିବାକୁ ଯାଉଛନ୍ତି ମୁଁ ବି ଭାବୁଛି ସେଠିକି ଯିବି। ଆପଣଙ୍କ ସେଟି କେତେ ପଇସା ନୋଉଛନ୍ତି।
ମୋର ବର୍ତ୍ତମାନ ଆଡମିଶନ୍ ପାଇଁ ନେଇଛନ୍ତି ହଜାର ଟଙ୍କା ଆଉ ମାସୁକୁ ମାସ ମୋରୋ ନଅଶହ ଟଙ୍କା ନୋଉଛନ୍ତି ଆପଣ ଯଦି ଆସିବେ ତାହେଲେ ଆଉ କିଛି କମ୍ କରିଦବ।
ନିହାତି ମୁଁ ଭାବୁଚି ଆର ମାସରୁ ଆପଣଙ୍କ ସହ ଯିବି।
ଆସନ୍ତୁ ଆସନ୍ତୁ ନିଶ୍ଚୟ ଆସନ୍ତୁ ଆମେ ମିଶିକି ସେଠାରେ ଖେଳିବା ମିଶିକି ବ୍ୟାୟାମ କରିବା କିଛି ଅସୁବିଧା ନାହିଁ।
ଆଉ ଆପଣ ଆଜି କଁ ଖାଇଥିଲେ ଖରାବେଳେ।
ଖରା ବେଳେ ତ ମତ୍ ଭାତ ଡାଲି ସୋୟାବିିନ ତରକାରୀ ମୋ ମାମା କରିଥିଲେ। ଏ ଖାଦ୍ୟ ମଧ୍ୟ ବହୁତ ସୁସ୍ୱାଦୁ ଥିଲା ମୁଁ ସେଗୁରା ଖାଇକି ମୁଁ ଏକ ବନ୍ଧୁଙ୍କ ଘରକୁ ଯାଇି। ଥିଲି ସେଠାରେ ବସିବା ପାଇଁ। ଯେହେତୁ ଆଜି ଲଗାଣ ଟାରେ ତ ବର୍ଷା ଲାଗି ରହିଲା ସେଠାରେ ମୁଁ କିଛି ସମୟ ବସିଲି ଆଉ ଚାରିଟା ବେଳେ ଟିକେ ବାହାରକୁ ଆସିଲି। ଚାରିଟା ବେଳେ ମୁଁ ବୟାମ କରିକି ଟିକେ ବିନ୍ଦୁ ସାଗର ଆଡେ ବୁଲାବୁଲି କରିକି ବର୍ତ୍ତମାନ ମୁଁ ଏବେ ଘରକୁ ଆସୁଛି ଆଉ। ଆଉ ଏବେ ତ ଭାଇ ଆଣିଥିଲ ରୋଲ ଖାଇଲି ସେ ରାତିରେ ଯଦି ମୋ ବା ବାପା ଆସିବେ ଯଦି ମତେ ସେଇ ସମୟରେ ଭୋକ ଲାଗିବ ତାହେଲେ ମୁଁ ବାପଙ୍କ ସହିତ ମଧ୍ୟ ଭାତ ଖାଇଦେବି। ଆପଣ କଣ କିଛି ଖାଇଛନ୍ତି କି ଖରା ବେଳେ।
ନା ମୁଁ କିଛି ଏ ଆପଣ ଯାହା।
ଆଜ୍ଞା ମୁଁ କହିଲି ଯେ ମୁଁ କ ଯାଇଥିଲି ଚାରିଟା ବେଳେ ବ୍ୟାୟାମ କରିବା ପାଇଁ ବେ ଚାରିଟା ବେଳେ ବ୍ୟାୟାମ ସାରିକି ବ ର୍ତ୍ତମାନ ଯାଇ ବିନ୍ଦୁସାଗର ଟିକେ ବୁଲାବୁଲି କରି ଯେହେତୁ ଚାରିଟା ବେଳେ ବର୍ଷା ଛାଡି ଯାଇଥିଲା ତ। ବିନ୍ଦୁସାଗର ରେ ବୁଲାବୁଲି କରି ବର୍ତ୍ତମାନ ଏବେ ଘରକୁ ଆସୁଛି। ଆଉ କିଛି ସମୟ ପରେ ମୋ ବାପା ଆସିଲେ ମୁଁ ତାଙ୍କ ସହିତ ଖାଇବି।
ଆଉ ଏହା ହଉଚି ତ ଭଲ କଥା ଆପଣ ବୋଧେ ଆଜି ଆପଣଙ୍କ ବାପାଙ୍କ ଦୋକାନ ଟିକି ଯାଇନାହାନ୍ତି।
ନା ଆଉ ଆଜି ଯେହେତୁ ଲଗାଣ ଜନିତ ବର୍ଷା ଲାଗି ରହିଲା ତ ବାପା ବର୍ତ୍ତମାନ ଦୋକାନ ଖୋଲି ପାରିଲେ ନାହିଁ ତ ଆଜି ବ ବର୍ତ୍ତମାନ ଦୋକାନକୁ ଯାଇନାହିଁ ନ ନହେଲେ ମୁଁ ସବୁଦିନ ସନ୍ଧ୍ୟା ବେଳେ ବାପାଙ୍କୁ ସାହାଯ୍ୟ କରିବା ପାଇଁ। ଯାଏ।
ଆଉ ଆପଣଙ୍କ ବାପାଙ୍କର ଦେହ କିପରି ଅଛି ଭଲ ଅଛି ନା ଟିକେ ଅସୁସ୍ଥ ହେଇଛନ୍ତି।
ବର୍ତ୍ତମାନ ତ ଆପଣଙ୍କ ଦେହ ବାପାଙ୍କ ଦେହ ବହୁତ ଭଲ ଅଛି ଯଦି ଆଜି ବର୍ଷାରେ ଓଦା ହୋଇ ଗଲେଣି ବହୁତ ସମୟ ହେଲାଣି ବୋଧୁଏ ଲାଗୁଛି କାଲି ଆଡ଼ିକି କିଛି ଦେହ ଅସୁସ୍ଥ ହୋଇପାରେ। ସେସବୁ ଜିନିଷ ରେ ମୁଁ ଏବେ କିଛି କହିପାରିବି ନାହିଁ ବାପା ଙ୍କୁ ଏତିକି କିନ୍ତୁ ବାପାଙ୍କ ଦେହରେ। ଜଲଦି କିଛି ଜିନିଷ ରୋଗ ହୁଏ ନାହିଁ। ତାଙ୍କୁ ହବା ପାଇଁ ବହୁତ ଡେରି ଲାଗେ କାରଣ ବାପଙ୍କ ଦେହରେ ୟୁମୁନିଟି ପାୱାର ବହୁତ ଅଧିକ ଥାଏ।
ଓ ଆପଣ ବା ବାପାଙ୍କ ଦେହରେ ତାହେଲେ ପ୍ରତିରୋଧକ ଶକ୍ତି ଅଧିକ ବହୁତ ତ ଆପଣଙ୍କ ଦେହ ଭାଇଙ୍କ ଦେହ ଭଲ ଅଛି।
ଆଜ୍ଞା ମୋ ଭାଇଙ୍କ ଦେହ ମଧ୍ୟ ବହୁତ ଭଲ ଅଛି ଆଉ। ମୁଁ ଆ ଆଗାମୀ ଭାବୁଛି କିଛି ଦିନ ଭିତରେ ଭାଇ ମଧ୍ୟ ବହୁତ ଭଲ ହୋଇଯିବେ।
ଆଜ୍ଞା ଆଉ। ଆଉ ଆପଣଙ୍କର କିପରି। ନା ଆଜ୍ଞା ମୁଁ ଏଇଠି ବସିଥିଲି ଛାତ ଉପରେ ଆଉ ଆପଣ କଣ କରୁଛନ୍ତି।
ମୁଁ ବି ବର୍ତ୍ତମାନ ମୋ ଘରେ ବସିଥିଲି।
ଆଜି ଆପଣ ଆଉ ମ୍ୟାଚ ଦେଖିବେନି ଫୁଟବଲ ମ୍ୟାଚ।
ବର୍ତ୍ତମାନ ତ ଫିଫା ବିଶ୍ଵକପ୍ ଦେଖିବା ପାଇଁ ଭା ବହୁତ ଇଚ୍ଛା ଯେ କିନ୍ତୁ ସେଇ ସବୁ ମ୍ୟାଚ ଗୁଡିକ ଯେହେତୁ ରାତିରେ ହେଉଛି। ତ ସେ ସବୁ ମ୍ୟାଚ ଦେଖିବା ପାଇଁ ସମ୍ଭବପର ହେଇ ପାରୁନାହିଁ କାରଣ ରାତିରେ। ନିଦ ମତେ ବହୁତ ନିଦ ଲାଗେ ତ ନିଦକୁ। ତ ନ ଶୋଇକି ଯଦି ମୁଁ ବଚିଶିକି ମ୍ୟାଚ ଦେଖିବି ତ ମତେ କାଲି ସକାଳେ କିଛି ଭଲ ଲାଗିବ ନାହିଁ। ଦେଖା ଯାଉ ଯଦି ରାତିରେ ଆଜି ନିଦ ନ ଲାଗିଲା ତ ଯେ। ମୁଁ ବି ଫିଫା ବିଶ୍ୱାକପ୍ ନିଶ୍ଚୟ ଦେଖିବି।
ଆପଣ ରାତିରେ କାହିଁ ଦେଖୁଛନ୍ତି ଆପଣ ସକାଳେ ବସିକି। ହାଇଲାଇଟସ୍ ଦେଖୁ ନାହାନ୍ତି ଆପଣଙ୍କୁ ସୁବିଧା ହବ ଦେଖିବାକୁ।
ଆଜ୍ଞା ଯୋଉଟା ଆପଣ କହିଲେ ମୁଁ ବର୍ତ୍ତମାନ କାଲିଠୁ ନିଶ୍ଚୟ ସେ ସବୁ ଜିନିଷ କରିବି ମୁଁ ଏଥର ରାତିରେ ଦେଖିବି ନାଁଇ ସକାଳେ ବସିବି। ଆଇଲେ ପୂର୍ବ ଖେଳ ଗୁଡିକ ଆଉ ଥରେ ଯୋଉ ଟିଭି ରେ ଦୋଉଥାଏ ସେଇଗୁଡାକ ଦେଖିବି।
ଆଜ୍ଞା ଆଉ ଆପଣ ସକାଳୁ ଦୌଡ଼ିିବାକୁ ଯାଉଛନ୍ତି ନା ନାଇଁ?
ଆଜ୍ଞା ଆଉ ଥରେ କହିବେ?
ଆ ମୁଁ କହିଲି ଯେ ଆପଣ ସକାଳୁ ଦୌଡିବାକୁ ଯାଉଛନ୍ତି ନା ନାଇଁ?
ନା ଯୋଉ ଦିନଠୁ ବର୍ତ୍ତମାନ ଜିମ୍ ଜଏନ୍ କଲିଣି ସେଇଦିନଠୁ ସକାଳୁ ଦୌଡିବା ପାଇଁ ଯାଉନାହିଁ। କାରଣ ଏଠାରେ ମୋର ବହୁତ ବ୍ୟାୟାମ କରିକି ଆସିଲା ବେଳକୁ ହାଲିଆ ହୋଇଯାଉଛି। ତ ଆଉ ଥରେ ଦୌଡ଼ିବା ପାଇଁ ମୋ ଦେହରେ ବଳ ରହୁନାହିଁ।
ଆଉ ମୁଁ ଆଜି ଶୁଣିଥିଲି କଣ ଆପଣଙ୍କ ସାଙ୍ଗ ଜଣେଙ୍କର କଣ ଅସୁବିଧା ହେଇଯାଇଥିଲା?
ଆଜ୍ଞା ମୁଁ ଆଉ ମୋର ଆଜି ଜଣେ ସାଙ୍ଗଙ୍କର ଅସୁବିଧା ହେଇଥିଲା ସେସବୁ ବିଷୟରେ ମୁଁ ଆପଣଙ୍କୁ ପରକଲ୍ ରେ ଅବଗତ କରାଇଦେବି। ଆପଣ ଚିନ୍ତା କରନ୍ତୁ ନାହିଁ। ସେ ସବୁ କଥା ଛାଡନ୍ତୁ। ମୁଁ କହୁଥିଲି ଯେ ଆପଣ ଯୋଉ କହୁ ଥିଲେ ବୁଲାବୁଲି କରିବା କଥା ଆପଣ କାଲି ସନ୍ଧ୍ୟାବେଳେ ଟିକେ ଫ୍ରି ଅଛନ୍ତି କି ମୁଁ କହୁଥିଲି ଯେ ବିନ୍ଦୁସାଗର ବହୁତ ଭଲ ଲାଗୁଛି ବସିବା ପାଇଁ। ସେଠାରେ ପବନ ମଧ୍ୟ ବହୁତ ଭଲ ଦିଏ। ସେଠି ଯାଇକି ଟିକେ ବସା ଉଠା କରିକି ଆସିଲେ ହୁଅନ୍ତା। ଆପଣ ଯଦି କାଲି ଫ୍ରି ଅଛନ୍ତି ତାହେଲେ ମତେ କୁହନ୍ତୁ। ଆମେ ମିଶିକି ଯିବା ବସିବା ସେଠି।
ହଁ ମୁଁ ନିହାତି ଆ ଆପଣ ସହ ଯିବି। କିନ୍ତୁ ଆମେ ବିନ୍ଦୁସାଗର ନ ଯାଇକି ଏକାମ୍ର ବନ ଯିବା। କାହିଁକିନା ସେଠି ବହୁତ ଭଲ ଭଲ ଜାଗା ଅଛି।
ଜାଗା ଅଛି ଫଟ ଉଠେଇବା ପାଇଁ। । ନା ଏକାମ୍ର ବନ ତ ସନ୍ଧ୍ୟା ପାଞ୍ଚଟା ପରେ ବନ୍ଦ ହେଇଯାଉଛି। ତ ଆମେ ଯେହେତୁ ସନ୍ଧ୍ୟାବେଳେ ଯିବା ତ ଏକାମ୍ରବନ ବୁଲି ପାରିବା ନାହିଁ। ସେଥିପାଇଁ ମୁଁ କହୁଥିଲି ସଧ୍ୟା ବେଳେ ଯେତେ ଯାଉଛି ସେ ଏକାମ୍ରବନ ସାଇଡ ରେ ହିଁ ଏକ ଜାଗା ଅଛି। ସେଇଠି ସେଠାରୁ ମଧ୍ୟ ବହୁତ ଭଲ ଭଲ ଫଟୋ ଉଠି ପାରିବ ଆପଣ ଯଦି ଚାହିଁବେ ସେଠାକୁ ମଧ୍ୟ ଯାଇପାରିବେ।
ନିହାତି ଆପଣ କାଲି କେତେବେଳେ ଯିବେ କହୁନାହାନ୍ତି ମୁଁ ସେଇ ଅନୁସାରେ ପ୍ରସ୍ତୁତ ହେଇକି ବାହାରିବି ଘରୁ।
ମୁଁ କାଲି ସେଇ ବ୍ୟାୟାମ ସାରିକି ସେ ଚାରିଟା ପାଞ୍ଚଟା ଭିତରେ ବାହାରିବି। ଆପଣଙ୍କୁ ମୁଁ ସେ ଅନୁସାରେ କାଲି ଫୋନ୍‌ କରିଦେବି। ମୁଁ ଜଣେ କାଲି ବନ୍ଧୁ ଘରକୁ ମଧ୍ୟ ବି ଯିବି। କାରଣ ସେଠାରେ ମୋର କିଛିଟା କାମ ଅଛି। ସେ କାମ ସରିଲା ପରେ ମୁଁ ନିଶ୍ଚୟ ମୁଁ ଯିବି ବିନ୍ଦୁ ସାଗର ବୁଲିବା ପାଇଁ।
ଓହୋ ଆପଣ ତାହେଲେ ମତେ ଫୋନ କରିବେ ଅବଶ୍ୟ ନିହାତି ମନକ ରଖିକି।
ଆଜ୍ଞା ସେଥିପ୍ରତି ଆମ ଚିନ୍ତା କରନ୍ତୁନି। ମୁଁ ଆପଣଙ୍କୁ ଯେମିତି ହେଲେ ଫୋନ୍‌ କରିବି ବୁଲାବୁଲି କରିବା ପାଇଁ। କାରଣ ଆମେ ଦୁଇ ଜଣ ସାଙ୍ଗ ଯାଉଛୁ। ତ ଆପଣ ଯଦି ମିଶିଯିବା ଭଲ ହୁଅନ୍ତା। ତିନି ଜଣ ମିଶିକି ବୁଲାବୁଲି କରନ୍ତେ।
ଅବଶ୍ୟ ମୁଁ ଆପଣଙ୍କୁ ଏଇ କଥାରେ ସହମତ। ଆପଣ କାଲି ନିହାତି ମନେକରେ କେ
ମୁଁ ଆପଣଙ୍କୁ ଜଣେଇଲିି। ନା ନା ଆପଣଙ୍କୁ ଜଣେଇଲି ପା ଆପଣଙ୍କ ପାଖରେ ତ ଯେହେତୁ ଫୋନ୍ ନାହିଁ ମୁଁ ଆପଣଙ୍କୁ ଘର ଟିକି ଯିବି ହାରି ଯେମିତି ହେଲେ ଚାରିଟା ବେଳକୁ ମୁଁ ଆପଣଙ୍କ ଘର ଟିକି ଯିବି ହାରି। ସେଠୁ ପୁଣି କଥାବାର୍ତ୍ତା ହେଇ ବାହାରିବା। ମୁଁ ଏବେ ବର୍ତ୍ତମାନ କାମ ଆସିଲଣିି ମୁଁ ଫୋନ୍‌ ଆପଣ ରଖିଦିଅନ୍ତୁ। କିଛି ସମୟ ପରେ ମୁଁ ଆଉଥରେ ଆପଣଙ୍କୁ ଫୋନ କରୁଛି। ଧନ୍ୟବାଦ ଧନ୍ୟବାଦ।